ଆଜ୍ଞା, ନମସ୍କାର କଣ କହୁଛନ୍ତି?
କେମିତି ଅଛନ୍ତି ଆପଣ?
ଉଁ, ମୁଁ ଆଜ୍ଞା ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି ଆଉ।
ଆଉ ଆପଣଙ୍କ ଆଡେ, ଆଜି ପାଗ କଣ କେମିତି ଅଛି?
ହଁ ପାଗ ଟିକେ ଥଣ୍ଡା ଥଣ୍ଡା ପବନ ଆଜି କଣ ଦେଲାଣି ବର୍ଷା ହବ କି କଣ? ଆଜି ବର୍ଷା ନହଉ। ମୁଁ ଆଜି ମୋର ଗୋଟେ ଗୋଟେ ଭୋଜି ଖାଇଯିବାର ଅଛି। ତ ମୁଁ ଚାହୁଁଛି ବର୍ଷା ନ
ହେ ଭଗବାନ! ଏତେ ଗରମରେ ଆପଣ ଚାହୁଁଛନ୍ତି ବର୍ଷା ନହଉ?
ଆରେ ଗୋଟେ ଭୋଜି ଖାଇବାର ଅଛି। ମୁଁ ପା କହିଲି ଆପଣଙ୍କୁ କହି ନଥିଲି? ମୁଁ ବଞ୍ଚିବା ପାଇଁକା, ମାନେ ଖାଇବା ପାଇଁକା ବଞ୍ଚେ।
ତା ବୋଲି ତା ବୋଲି ଆପଣ! ଆପଣ ନିଜ ଖାଇବା ପାଇଁ ବି ତେ ଲୋକଙ୍କୁ ଏମ୍
ଏତେ ଲୋକ କଣ! ଲୋକ ଏ ତେ ଦିନ ହେଲା ରହିଲେଣି, ତ ଗୋଟେ ଦିନ କଣ ଆଉ ମୋରି ପାଇଁକା କଣ ଆଜି ବି ଯଦି ବର୍ଷା ଟା ନହବ! କଣ ସେଇଟା ମୋରି ପାଇଁ ସେଇଟା, ପାଣିପାଗ ଉପରେ ଡିପେଣ୍ଡ କରେ। ସିଏ କେତେବେଳେ ହବ କଣ ହବ? ସିଏ ଅଣା। ମୁଁ କିନ୍ତୁ ମୋର ଗୋଟେ ଯେମିତି ଆମର ଗୋଟେ ଖୁସି ଥାଏ। କି ଆଜି ଆମେ ମାମୁଁ ଘରକୁ ଯିବୁ ତ ଆଜି ବର୍ଷା ନ ଆମେ ଆଜି ମାମୁଁ ଆମେ ଆଜି ବୁଲିଆକୁ ଯିବୁ, ବର୍ଷା ନଉ ତ ସେଥିପାଇଁ, ମୋର ବି ଗୋଟେ କିଛି ଇଛା ଅଛି ନା ନାଇଁ? ମୁଁ ବି ତ କିଛି ଗୋଟେ ଇଚ୍ଛା କରିପାରିବି ନା ନାଇଁ?
ଜିଏ ବୋଲି ବର୍ଷାକୁ ଖୋଜିବେନି?
ହୁଁ। ମୋ ନିହାତି ଆଡେ ମୁଁ ଟିକେ ଭୋଜି ଖାଇ ଯିବିନା। ଯା ଖାଏ ନ ଖାଏ ଟିକେ ଭୁଲି ଆସିବି ତ ନାଇଁ ନାଇଁ? ଆଉ ବର୍ଷା ହେଲେ, ବର୍ଷା କାଦୁଆରେ କିଏ ଯିବାକୁ ରାଜି ହବ? ହେଥିପାଇଁ ଟିକେ ନିଜେ ସେଲ୍ଫ ନିଜେ ଟିକେ ସେଲଫିସ୍ ହବାକୁ ପଡିବ। ହଁ ନିହାତି! ଗରମ ହଉଛି ବର୍ଷା ହବା କଥା। ଏବେ ତ ଆସିଗଲା। ମାନେ ସେ ଟାଇମ୍ ତ ପୁରା ଆସିଗଲା। ବର୍ଷା ଟାଇମ୍ ଆସିଗଲା। ଆପଣ ରାତିରେ ଶୋଇଥିବେ, ସକାଳୁ ଉଠ ଲା ଳକୁ, ବର୍ଷା ଦୁଲ୍ ଦୁଲ୍ ହଉଥିବ। ତାପରେ ସ୍କୁଲ ଛୁଟି ହେଇଯିବ। ସେଇଟା ଗୋଟେ ଅଲଗା ପ୍ରକାରର ଖୁସି ଥାଏ। ଚୁଆ ବେଳେ ଯେତେବେଳେ?
ସ୍କୁଲ ଛୁଟି, ସ୍କୁଲ ଛୁଟି କେବେ ହବନି? ସବୁବେଳେ ବର୍ଷା ହଉ ଥିବ। ସ୍କୁଲ ଗଲା ବେଳକୁ ବର୍ଷା କମି
ବର୍ଷ ହଁ ବର୍ଷ ତ କମେ କମେ ତାେରେ ଯଦି ଅଳ୍ପ ପିଲା ଯାଇଥିବେ ତ ରେନି ଡେ ବି ହେଇଯାଏ ବହୁତ ଥର ରେନି ଡେ ବି ହେଇଛି। ତ ସେଇଟା ଗୋଟେ ଅଲଗା ପ୍ରକାର ଖୁସି ସ୍କୁଲ ଯାଇକି ସ୍କୁଲ ଛୁଟି ହବ ତାର ଗୋଟେ ଜଲଦି ଆସିବ ସେଇଟା ଗୋଟେ ଅଲଗା ପ୍ରକାର ଖୁସି ଥାଏ। ମତେ ତ ବହୁତ ଖୁସି ଲାଗେ କାହିଁନା ଯିବ ଅଳ୍ପ ଟାଇମ୍ ବାସ ପ୍ରାର୍ଥନା କରିବ ସାଙ୍ଗମାନାନଙ୍କ ସାଏ ଟିକେ ସ ଘୋ ଘା ହେଇଯିବ ଚାଲ ରେନି ଡେ ହେଇଗଲା ଛୁଟି ସ୍କୁଲ ଉପରେ ଆଣ୍ଠେ ଆଣ୍ଠେ ପାଣି ହେଇଯାଇଥିବ ସ୍କୁଲ ଭିତରେ ସେ ପାଣି ଭିତରେ ଭିତରେ ଚାଲିବାର ଯୋଉ ମଜା ସାଙ୍ଗ ମାନଙ୍କ ସାଙ୍ଗରେ ସେଇଟା ଗୋଟେ ଅଲଗା ପ୍ରକାର ଖୁସି ଥାଏ। ହ
ଆଜ୍ଞା-ଆଜ୍ଞା ଆଉ ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି?
ସମସ୍ତେ ଶୋଇଛନ୍ତି ଏମ ଶୋଇବା ଟାଇମ ସମସ୍ତେ ଶୋଇଛନ୍ତି ମୋର ଏବେ କାମ ସରିଲା ତ ଟିକେ କଲ୍ କରିଦେଲି ଆପଣଙ୍କୁ ଆଉ।
ଆଚ୍ଛା-ଆଚ୍ଛା। ଆଉ ଆପଣଙ୍କ ଘରେ କିଏ କଣ କେତେ ଜଣ ଲୋକ ଅଛନ୍ତି?
ଆମର ଜଏଣ୍ଟ ଫ୍ୟାମିଲି ଆମର ବହୁତ ବଡ ପାଞ୍ଚ ଜଣ ବାପା ପାଞ୍ଚ ଜଣ ବୋଉ ଜଣେ ବୋଉ ଏକ୍ସପାଡ କରିଯାଇଛନ୍ତି ଏ ଚାରି ଜଣ ବୋଉ ଅଛନ୍ତି। ଆଉ ଯାହାବି ମାନେ ବାହାଘର ହେଲେ ଆମର ନଣ ହେଲେ ନଅଟା ନଅଟା ରୁ ଛଅ ଜଣ ସାତ ଜଣ ବାହା ହେଇ ସାରିଲେଣି ଆଉ ଦି ଜଣ ଜମା ଅଛ ଅଛନ୍ତି ଦିଅର ସେମିତି ଚାରିଜ ହଁ ଦିଅର ଚାରିଜଣ ମୋ ସ୍ଵାମୀ ବି ସେଇ ପାଞ୍ଚ ଜଣ ତ ଦିଅର ଦିଟା ବାହା ହେଇଗଲେଣି। ଆଉ ଦି ଜଣ ଅଛନ୍ତି ତ ଅଛି ଆଗକୁ ବହୁତ ବଡ଼ ବଡ଼ ଖାମ ସବୁ ଅଛି ତ ଖୁସି ଲାଗେ ସେ ସବୁ ବାହାଘର ହେଲେ ମତେ ଭାରି ଖୁସି ଲାଗେ ଯେହେତୁ ଘର ବଡ଼ ବୋଉ। ହଁ କୁଣିଆ ଆମର ଗୋଟେ ଯାତ୍ରା ହୁଏ ବାସନ୍ତି ଦୁର୍ଗା ଯାତ୍ରା ଗୋଟେ ହୁଏ। ସେ ଯାତ୍ରା ଏ ସେ ଯ ସେ ସେ ଯାତ୍ରାରେ ଆମ ଘରକୁ ସମସ୍ତେ ଆସନ୍ତି ସବୁ ଲୋକମାନେ। ସମସ୍ତେ ଆସନ୍ତି ନା ତ ସେଇଟା ଗୋଟେ ଅଲଗା ପ୍ରକାର ତା ଟିକେ ଖୁସି ଲାଗେ ସବୁ ଝିଅ ମାନେ ଆସିଥିବେ ରୋଷେଇ ପତ୍ର ହୁ ମିଳିମିଶି ସମ ସେ ଖାଆନ୍ତି ଅପେକ୍ଷା ହଁ। ହଁ। ରୋଷେଇ ପତ୍ରରେ ଏତେକି କିଛି ଜଣା ପଡେନି କାହିଁକିନା ସମସ୍ତେ ମିଳିମିଶିକି ଥାଆନ୍ତି ନା ତ ଗୋଟେ ଅଲଗା ପ୍ରକାର ଖୁସି ଲାଗେ ସମସ୍ତେ ସେ ମିଳିମିଶିକିନା ରହିଗଲେ ଜିନିଷ ହେଇଯାଏ।
ଆଜ୍ଞା-ଆଜ୍ଞା ସମସ୍ତେ ମିଶିକି କାମ କରନ୍ତି ଆଉ।
ହଁ ବା ମାନାମ୍। ମିଶନ୍ତୁ କି ନ ମିଶନ୍ତି ହେଲେ ଘରେ ସବୁ ଝିଅମାନେ ଆସିଲେଣି। ମୁଁ ବି ଯେମିତି ଗୋଟେ ଝିଅ ସେମାନେ ବି ସେମିତି ଗୋଟେ ଝିଅ ତାଙ୍କର ବାପ ଘରକୁ ଆସିବାର ଗୋଟେ ଖୁସି ଥାଏ ତ ଭାଉଜ ଯେହେତୁ ହେଇଛି ତ ସେମାନଙ୍କ ମୋ ଭାଉଜ ଯେମିତି ମୋ ମନ କଥା ବୁଝନ୍ତି ସେମିତି ମୁଁ ବି ତାଙ୍କ ମନ କଥା ବୁଝିବା କଥା।
ଆଜ୍ଞା-ଆଜ୍ଞା।
ତ ନିହାତି ଭାବରେ ସେମାନେ ସେମାନେ ଯେମିତି ବହୁତ ଖୁସି ନେଇକି ଯାଇଛନ୍ତି ଆମେ ଘରକୁ ଯିବ ରେଷ୍ଟ ନବା ଆ ବୋଉ ସାଙ୍ଗରେ କଥା ହବା କି କଣ କରିବା ତ ମୁଁ ବି ସେ ସେ ହିସାବରେ ମାନେ ତାଙ୍କ ମନ କଥାଟା ବୁଝିବା କଥା ମୁଁ ବି ଯେମିତି ମୋର ଘରକୁ ଗଲେ ମୋର ବି ଗୋଟେ ଥାଏ ଯିବି ଖାଇବି ପିିବି ଶୋଇକି ଆଉ କିଛି ଟେନସନ ନଥାଏ ତ ସେଇଟା ମତେ ଖୁସିିଲେ ମତେ ମୋତେ କାମରେ ଏତେ କିଛି ଟେନସନ ଯେତେକଥା ପୁଣି ଆସିବି ସବୁ ଜିନିଷ ମୁଁ ମୁଁ ମୋ ହିସାବରେ ମାନେ ମୁଁ କେମିତି ମୋ କାମ ସବୁ କେମିତି ସରିବ ମୋ ଛୁଆଟା କେମିତି ପାଠ ପଢି଼ବ ମତେ କେମିତି ଟାଇମ ମିଳିବ ମୁଁ ସେଇ ହିସାବରେ କାମ କରେ ସମସ୍ତେ ଯେମିତି ସବୁଆଡୁ ଖୁସି ହେବେ ସେ ସେ ହିସାବରେ ମୁଁ କାମ କରେ।
ଆଜ୍ଞା ଆପଣ ଟିକେ ମାନେ ଅନ୍ୟ ମାନଙ୍କ କଥା ଟିକେ ବେଶୀ ଭାବନ୍ତି? ସେ ଆଉ ମାନେ ସମସ୍ତେ କେମିତି ଖୁସିରେ ରୁହନ୍ତୁ ସେଇ ଭଳିଆ ଚିନ୍ତାଧାରା ଆପଣଙ୍କର ଆଉ।
ହଁ ହଁ ଖୁସି ନାଇଁ ଅଲଗା ମାନଙ୍କୁ ଖୁସି ଦେଲେ ନିଜେ ଆପେ ଆପେ ଅଟୋମେଟିକ ଆପଣଙ୍କୁ ବି ଖୁସି ଲାଗିବ ଆପଣମାନ ଯଦି ଆପଣ କାହାକୁ ଖୁସି ଦଉଥି ସେମାନଙ୍କ ମୁହଁରେ ଯୋଉ ଖୁସି ସେମାନଙ୍କୁ ଦେଖିକି ଆପଣଙ୍କ ମନ ବୁଯା ଆଉ ଯିଏ ହେଇଥିବ କି ନା ମୋର କାହା କଥା ଚିନ୍ତା କରିବାର ନାହିଁ ମୁଁ ମୋର ମୋ ହିସାବରେ ରହିବି ସେମିତି ମାନେ ସେଲଫିସ୍ ହେଇ ଗଲେ ଦୁ ଦୁନିଆରେ କେବେ ଆପଣ ଚଳିପାରିବେନି ନା ଆପଣଙ୍କୁ କିଏ ଭଲ ପାଇବ ନା ଆପଣ କାହାକୁ ଭଲ ପାଇବେ।
ଆଜ୍ଞା ଦେ ଲୋକଙ୍କୁ ତ ଦେଖିଲେ ଆପଣ ଚିଡିବେ ତ ଲୋକମାନେ ଆପଣଙ୍କୁ କେମିତି ପସନ୍ଦ କର କରିବେ ନା
ନା ପସନ୍ଦ ନାଇଁ ଆପଣ ଗୋଟେ ଖୁସି ଦେଲେ ଆପଣଙ୍କୁ ଖୁସି ମିଳିବ। ଆପଣ ଯଦି ସେଲ୍ଫ ସେଲଫିସ ହେଇଯିବେ ନା ମୁଁ କହିବି କି କଣ ସିଏ କଣ କହୁଛନ୍ତି? ମାନେ ସେ-ସେମାନେ କାହିଁକି ଏଠିକି ଆସିଲେ ଏତେ ଲୋକ ହେଲେ କାମ କରିପାରିଲି ଆରେ ସିଏ ବି ଗୋଟେ ଝିଅ ତାଙ୍କର ବି ଗୋଟେ ଘର ଅଛି ସବୁ ଜିନିଷ ମୁଁ ଭାବି ଚି ଟିକେ ମାନେଜ କରିବାକୁ ପଡେ଼।
ମାନେ ଆପଣଙ୍କ ଏ କଥା ସବୁ ନଣନ୍ଦ ଭାଉଜଙ୍କ ବଣ୍ଡିଙ୍ଗ ଟା ଆପଣଙ୍କ ଭଳିଆ ହବା ଦରକା
ନିହାତି ନିଆ ନଣନ୍ଦ ଭାଉଜ ହଁ। ଶାଶୁ ବୋଉ ହୁଅନ୍ତୁ ଦିଅର ଭାଉଜ ହୁଅନ୍ତୁ ସମସ୍ତଙ୍କ ସାଙ୍ଗରେ ଯେହେତୁ ଆପଣ ଭାଉଜ ହେଲେ ମାନେ ଭାଉଜକୁ ମା ସମାନ କହନ୍ତି ତ ନିହାତି ଭାବରେ ଆପଣ ମା ଭଳିଆ ହୁଏ ତ ତାଙ୍କର କିଛି ନ ନ କରିପାରନ୍ତି ହେଲେ ସେତିକି ତ ଚେଷ୍ଟା କରିବେ ନା ଆପଣ?
ଆଜ୍ଞା ଚେଷ୍ଟା କରିବରେ କଣ ଭୁଲ ଅଛି କି?
ହଁ। ଚେଷ୍ଟା କରିବାରେ କିଛି ଅସୁବିଧା ନାହିଁ ଚେଷ୍ଟା କରିଚଲ ଚେଷ୍ଟାରେ ଆପେ ଆପେ ଆପଣ ଯୋଉ ଯାହା ପାଇଁ ବି ଯୋଉ ଜିନିଷ କରୁଥିବ ଦେଖିବା ଆପଣ ଦିନ ଯାକ କାମ କରିସାରିଥିବେ ସେତିକି ଆପଣ କିଏ ଟିକେ ପ୍ରଶଂସା କରିଦେ ଆପଣଙ୍କୁ ଖୁସି ଲାଗିବ ଦେହ ମାନେ ବହୁତ ମାନେ ଯାହା ହଉ ମୁଁ ଯୋଉ ପରିଶ୍ରମ ଟା କଲି ତା ମୂଲ୍ୟଟା ତ ମତେ
ସେ କଷ୍ଟା ଆଉ ତେ
ନା ହଁ ନିହାତି। ନିହାତି ଭାବରେ ମୁଁ ତ କହେ ଜଏଣ୍ଟ ଫାମିଲିରେ ରହିବା ହିଁ ସବୁଠୁ ଭଲ। ମାନେ ଆଜିକା ଟାଇମରେ ଲୋକମାନେ ଜ
କାହିଁକି ସେମିତି କଣ ଲୋକ କଣ ଏମିତି ନର୍ମାଲ ଫ୍ୟାମିଲିରେ ରହିି ଭଲ ନୁହେଁ?
ହଁ ନିହାତି ମ୍ୟାଡ଼ାମ ଭଲ ନାହାନ୍ତି କଣ ଯିଏ ଯୋଉ ମାନେ ଢାଞ୍ଚାରେ ଆମେ ଅଛେ ଜ ପ୍ୟାମିଲିରେ ମାନେ ଆମେ ରହିବା। ଆଉ ଆମେ ଯୋ ସିଙ୍ଗଲ ଫ୍ୟାମିଲିରେ ଅଛେ ମାନେ ଆମେ ସିଙ୍ଗଲ ଫାମିଲିରେ ବି ରହିବା ତ ଜଏଣ୍ଡ ଫାମିଲିରେ ଯୋଉ ମାନେ ଜଏଣ୍ଟ ଫାମିଲ ରେ ରହୁଛନ ମୁଁ ସେମାନେ କଥା କହୁଛି ସେମାନେ ଯଦି ଜଏଣ୍ଡ ଫ୍ୟାମିଲି ରୁ ଛାଡିକି ଏକା ଏକୁଟିଆକୁ ପଳେଇବେ ତ ତାଙ୍କୁ ବହୁତ କୋ ବହୁତ
ଆ ଭଲ।
ସେମାନଙ୍କୁ ବହୁତ କଷ୍ଟ ଲାଗିବ। କି ଆମେ ଏକାଠି ଥିଲୁ ଆମ ମାନେ ଆମର ସୁବିଧା ହଉ ଅସୁବିଧା ହଉ ଆମ ପାଖରେ ଆମ ଲୋକ ଆସି ଛିଡା ହଉଥିଲେ। ଏବେ ଆମେ ଏକା ଏକୁଟିଆ ହେଇଗଲୁ ଆମ ପାଖରେ କିଏ ଆସି ଛିଡା ହବ ତାପରେ ଛୋଟ ଛୁଆ ମାନେ ଯିଏ ଜେଜେ ଜେଜେ ବାପାଙ୍କର ସ୍ନେହ ପାଇବା ଆମେ ଆମ ଟାଇମରେ ଆମ ମା ପାଖରେ ତ ବହୁତ ଟାଇମ ଆମେ ବିତେଇଛୁ ତ ତାଙ୍କ ପାଖରୁ ବହୁତ ଜିନିଷ ଶିଖିବାର ଅଛି। ତ ଏବେକା ଟାଇମ ର ଛୁଆ ସେ ଜିନିଷକୁ ଯଦି ଆପଣ ତାଙ୍କୁ ଦୂରେଇ ଦେେବେ ତ ଆପଣଙ୍କୁ କଣ ମିଳିବ?
ଆଜ୍ଞା ଦୁଃଖ ଲାଗିବ ଯାହାବି ହେଲେ ଦୁଃଖ ଲାଗି
ହଁ ତାଙ୍କ ପାଖରୁ ବି ଛୁଆ ସ୍ନେହ ଭଲ ପାଇବା ପାଇବା କଥା କିଛି ଶିକ୍ଷା ଶିଖିବେ ସେମାନେ ବହୁତ ଜିନିଷ ଜାଣିଚନ୍ତି ଆମେ ଯୋଉ ଜିନିଷ ଜାଣିନେ ସେ ମାନେ ଜାଣିଚନ୍ତି ତ ତାଙ୍କ ପାଖରୁ ବି କିଛି ଜିନିଷ ଶିଖିବାର ଅଛି ନା ଆମେ ସବୁବେଳେ କହିବା ଯେ ଆମେ ଯୋଉଟା ସିକୁଚେ ବହି କି ଫୋନ ଲ୍ୟାପଟପ ଆ ମେ ବ୍ୟବହାର କରିକି ଯେତେ ଜିନିଷ ସବୁ ଶିଖୁଛେ ଆମେ ଛୁଆକୁ ଶିଖେଇଥିବା ହେଇଯିବ ସେଇଟା କେବେ ସମ୍ଭବ ନୁହେଁ। ମ-ମାନେ ଯୋ ଅଭିଜ୍ଞତା ଲୋ କମାନଙ୍କ ସହିତ ମିଶିଲେ ଆପଣଙ୍କୁ ବହୁତ ସାରା କିଛି ଜିନିଷ ଶିଖିବାକୁ ମିଳିବ। ଆପଣ ଛୁଆକୁ ବି ଶିଖେଇବାକୁ ମିଳିବ ତ ମୋ ମତରେ ଏକାଏ
ତମେ ସିଟା ସେତେ ପ୍ରକାରର ଜିନିଷ ଜାଣି
ଜାଣିବାକୁ ମିଳିବ ମାନେ ଆ-ଅଭିଜ୍ଞତା ତାଙ୍କର ଅଧିକା ଥିବ। ଆମଠୁ ତାଙ୍କର ଅଧିକା ଥିବ। ସେମାନେ ବହୁତ ବର୍ଷ ବଞ୍ଚି ସାରିଲେଣି ତ ଆମେ ତାଙ୍କଠୁ କିଛି ଶିଖିଲେ ଆମ ଛୁଅ ତାଙ୍କଠୁ ଆହୁରି ଅଧିକା ଜିନିଷ କିଛି ଶିଖିବେ ଆମଠୁ ଶିଖିଲେ ପ୍ଲସ ତାଙ୍କଠୁ ବି ଶିଖିବେ ତ ଦି ଜଣଙ୍କ ପଟୁ ଶିକିଲେ ବହୁତ ଜିନିଷ ଜାଣିବାକୁ ମିଳିବ।
ଆଜ୍ଞା ଆଜ୍ଞା।
ତ ଆପଣଙ୍କୁ ନିହାତି ଭାବରେ ମାନେ ମିଶିକି ଜଏଣ୍ଟ ଫ୍ୟାମିଲିରେ ରହିବା କଥା। ଯୋଉମାନେ ତ ଏକା ଏକୁଟିଆ ତାଙ୍କର ତ ଫ୍ୟାମିଲି ସେମାନେ ସେଥିରେ ବି ଖୁସିରେ ଅଛ ସେଇଟା ବି ମନା ନାଇଁ ଯିଏ ଯେମିତିରେ ମୁଁ ତ ମୁଁ ତ ହଁ ମୁଁ ତ କହିବି ମୁଁ ତ ଗୋ ଟେ ମାନେ ସିଙ୍ଗିଲ ଫାମିଲି ରୁ ପୁରା ମାନେ ଆମ ଘରେ ଆମେ ତିନି ଭଉଣୀ ତ ଆମେ ବେଳେବେଳେ ଭାବୁ ସମ ମସ୍ତଙ୍କ ଘରେ କେତେ ଲୋକ ଆସୁଚନ୍ତି ଆମ ଘରକୁ କେହି ନାହାନ୍ତି କିନ୍ତୁ ଏବେ ଆମ ଘରେ ଯେତେ ଲୋକ ଆସୁଚନ୍ତି ମାନେ ଆଉ କାହା ଘରେ ସେତିକି ଲୋକ ଆସୁନ ଥିବେ ମୁଁ ଯେତେବେଳେ ଆମ ଗାଁରେ ଯାତ୍ରା ହୁଏ ମାନେ ଆମର ବହୁତ ସାରା ଛୁଆ ହେଇଯାଆ ତ ବହୁତ ଖୁସି ଲାଗେ ଏ ବର୍ଷ ଦେଖିକି ତ ମତେ ବହୁତ ଖୁସି ଲାଗିଥିଲା ମତେ ବହୁତ ସାରା ଲୋକ ଆମ ଘରେ ମାନେ ନିହାତି ଭାବରେ ପଚିଶ ତିରିଶ ଲୋକ ଆମ ଘରେ ହେଇଯାଇ ଥିଲେ ଏମିତି ଲୋକ ହେଇଥିଲେ ତ ସେଇଟା ଟାଇମ୍ ଟାଇମ୍ ରେ ପୁରା। ପରିବର୍ତ୍ତନ ହୁଏ ହବ ନିହାତି ଭାବରେ ମାନେ ଭଲ ଲାଗିବ।
ଆଜ୍ଞା ଆଜ୍ଞା ଯାହା ହଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା।
ହଉ ରଖୁଚି।
ଆଜ୍ଞା।